ଆଜ୍ଞା ଜୟ ଜଗନ୍ନାଥ ବନ୍ଧୁ। ଆଡ ବନ୍ଧୁ ଜୟ ଜଗନ୍ନାଥ, ଆଜ୍ଞା।
ହଁ ବନ୍ଧୁ ଜୟ ଜଗନ୍ନାଥ, ଆଉ ବନ୍ଧୁ ଆପଣ କଣ ଆପଣ ହଁ। ସନ୍ଧ୍ୟାବେଳକୁ ମତେ ଡାକି ବୋଲି ଆଉ ଡାକିଲେନି କଣ ଏକା ଖା ପଳେଇଲେ ଖାଇବାକୁ?
ଆଜ୍ଞା ବନ୍ଧୁ ଆଜି ଦୁଇ ତିନୋଟି ଭୋଜି ଅଛି ବୁଝିଲେ। ଆଉ ଆପଣଙ୍କୁ ଡାକିଥାନ୍ତି ଆପଣଙ୍କ ଦେହ ପା ଖରାପ ଜାଣିଛି। କାଇହିଁ ଆପଣଙ୍କୁ ଆଉ କଷ୍ଟ ଦେବି ସେଇଥିପାଇଁ ଏକା ଏକା ପଳେଇଲି ଆଜ୍ଞା ଆଉ।
ବଜାରକୁ ଯାଇ ଔଷଧ ଆଣି ଖାଇକି ଭଲ ହେଇସାରିଲାଣି। ଭଲ ଲାଗୁଛି ବୋଲି ମୁଁ ଚାରିଟା ବେଳେ ଯାଇଥିଲି ଏଇ ପାଖ ଆଖ ପୋଖରୀରେ ମାଛ ଧରା ହଉଥିଲା ଦୁ ଦୁଇରୁ ଚାରିଟି ମାଛ ଧରିକି ଆଣିଲି।
ଦୁଇ ଚାରି କିଲୋ।
ତିନି ତିନି କିଲୋ ଧରିକି।
ଆ ନିଜେ ଧଇଲେ ବୋଧେ ଜାଲ ନେଇଥିଲେ ନା କଣ କେମିତି ଧଇଲେ?
ପାପୁନ ଆଇ କାଇଁ? ପୋ ପୋଳୁଅ ନେଇଥିଲି ସେ ଶିରା କାଟି ମାଛ ଯାଉଥିଲା ତାକୁ ପୋଳ ମାଧ୍ୟମ ରେ ମାଡି ବସିଲି ଆଉ।
ଓ ହୋ ଯୋଉ ବର୍ଷା ହେଇଛି ସେଇଥିପାଇଁ ମାଛ ଉଠିବି ଆସିଥିବେ।
ହଁଛ ଉଠୁଥିଲା ଆଉ ତମେ ଆଜିିବା ନେଇ ନନ୍ତି କି?
ନା ମୁଁ ମାଛ କୋଉଠୁ ଧରି ପାରିବି ବନ୍ଧୁ? ସେଇ ଯୋଉ ବିଲକୁ ଯାଇ ଧରିଥିଲ ଧରଥାନ୍ତେ ଧରିଗଲାନି ଗୋଟେ ହାବୁଡରୁ ପଳେଇଲା ଖ ଖସିକି, ଆ ଲୋକମାନେ ତ ଧରୁଛନ୍ତି ମେଚାମେଚା ଆଉ ଗାଁ
ଆ ବ ଆମର ବିରି ଚାଷ କେମିତି କରିବ?
ସେ ଧା ଧାନ ଇଏ ହେଲାରୁ ବିରି ହବ ମାନେ ଆହୁରି ମାସେ। ହଁ ମାସେ ମାସେ ଆ ମାସେ ପରେ ହବ।
ମାସେ ଯେ ତା ଆଗରୁ କିଛି ଆମର ଗଣ୍ଡା ଆୟୋଜନ କଲେ ଗାଈ ଗୋରୁ ଯୋଉ ଆସୁଛନ୍ତି। ତାର କିଛି ସମସ୍ୟାର ସମାଧାନ ଆଣିଲେ ସିନା ଆମେ କଣ କରିବା ନହଲେ ସେନି ବର୍ଷ ଔଷଧ ବି ବନ୍ଦ ଥିବ ଚାଷ କେବଳ ଗୋଟିଏ ଚାଷ ହୁଏ ଆଁ।
ଗୋଟେ । ଆପଣ ବିଲରେ ବିରି ପକଉ ପକଉ ଆହୁରି ମାସେ। ମୁଁ ଦେଖିଛି ଆପଣଙ୍କ ଗାଁ ରେ ନୂଆ ମାଟି ପଡିଛି ବୁଝିଲେ। ସେଇଠି କେମିତି କଣ କରି ବାର ଦେଇକି ଆଉ ଟିକେ ତିନି ଚାରିପଟୁ ତ ବାର ହେଇଯାଇଛି ଗୋଟେ ପଟୁ ବାର ଦେଇକି ଆଉଥରେ ସେଇଠି ବିରି ଚାଷ ନହେଲେ କରିଦଉନାହାଁନ୍ତି ବିରି ପକେଇ ଦେଉନାହାନ୍ତି କିଛିଟା। ସବୁ ଜାଗା ନହେଲେ ବି ଟିକେ ଫାଙ୍କା ରଖି ଖରେ।
ଶୁଣ ମୁଁ ବିରି ପକେଇ ଦଉଛି ଲୋକ ଅଛନ୍ତି ଉପାର କି ନେଇଯାଇଛନ୍ତି, ଆଉ ତାକୁ କଣ ବଳ ଆମର?
ଆ, ଲୋକ ଉପାଡି ନେବେ ଆଉ କଣ କରିବା। ତଥାପି କିଛି ଟା ଲାଭ ରଇବ ତ। ମୁଁ ଯେ ସବୁ ପକେଇଦେବେ କିଛିଟା ପକେଇଦେବେ କରିଦେବେ।
ଲାଭ କ୍ଷତି କଣ ଲାଭ କ୍ଷତି ଦେଖିଲେ ଆଉ କଣ ହବ। ଯାହାଲେ ଦେଖିବା ଦିଟା ପକେଇଦବା ଆଉ, ଗୋଟେ କାମ କଲେ ଭଲ ହବ। ବିରି ନ କରିକି। ବାହାରକୁ ଆସ ଆପଣଙ୍କ କଥା ଟା ଟିକେ ସ୍ପଷ୍ଟ ଭାବେ ମୋତେ ଶୁଭୁନାହିଁ।
ଆଜ୍ଞା ବନ୍ଧୁ ମୁଁ ବାହାରେ ହିଁ ଅଛି।
ବାହାରେ ଅଛି ଆପଣ ମୋତେ ଏ ଟିକେ କଣ ହଁ ଏଇ ବର୍ଷା ଯୋଗୁ ଏଇଥିପାଇଁ ହଉଥୁବ ସମସ୍ୟା।
ଆଜ୍ଞା ଆଜ୍ଞା ଏ ବେଙ୍ଗ କେଁ କଟର କରୁଚନ୍ତି। ଯେହେତୁ ବିଲ କଡରେ ଘର ଆମର ବେଙ୍ଗ ସବୁ କେଁ କଟ।
ଏମତି ସବୁ ଚଲେଇଚନ୍ତି ଆଜ୍ଞା ଆଉ।
ହଁ ବିଲ କଡରେ ଘର। ଆମର ଘରଟା ରାସ୍ତା କୁ ଲାଗିନି କି?
ଆଜ୍ଞା, ଆଜ୍ଞା।
ଆପଣ ଘରୁ ଆ, ଆପଣ ଘର ଆଡେ ଯାଇଥିଲି ଆପଣ ଘର ଆଗରେ ଗୋଟେ ପାଣି ଯାଉଚି। ସେ ପାଣି ଟାକୁ ଟିକେ ବନ୍ଦ କଲେ ହୁଅନ୍ତାନି।
ଅ, ପାଣି ବନ୍ଧୁ କଣ ଯିଏ ତ ଆଇଲେ ସିଏ ଏ ନାଳ ଅଛି ବୁଝିଲେ, ଏ ନାଳରେ ଆଣି ଅଳିଆ ଆର୍ବଜନା ପକେଇଲେ। ଆଉ ବର୍ଷା ପାଣି ଗଡ଼ିଲାବେଳୁ କୁଆଡେ ଗଡ଼ିବ? ଆମେ ହଇରାଣ ଆମରି ଘର ଆଡକୁ ଆସୁଛି। ଆମ ଘର ଥିଲା ଉଞ୍ଚାରେ। ଏଇନା ପାଣି ସବୁ ପଶି ପଶି ସେ ଜାଗା ମାନେ ଆ, କଦର୍ଯ୍ୟ ହେଇସାରିଲାଣି। ଆଉ ନିଜକୁ ତ ଖରାପ ଲାଗୁଚି ବନ୍ଧୁ ଆଉ କଣ କହିବୁ।
ଯାହାଡୁ ଗୋଟେ ଭଲ ଲାଇଟ୍ ଟେ ଲାଗିଛି ସବୁବେଳେେ ଦେଖାହଉଛୁ।
ଆଜ୍ଞା।
ଆଉ ଆପଣ କଣ ମାନେ କଣ ସବୁ ଭୋଜିରେ ସବୁ କଣ ଖାଇକି ଆଇଲେ?
ଏ ଭୋଜିରେ ହେଇଥିଲା ଭାତ, ଡାଲମା ଖଟା, ଘାଣ୍ଟିଆ ଆଉ ପନିରି, ପୋଟଳ ବେସନ। ପାସ, ପାମ୍ପଡ଼ ଆଉ ଯୋଉ ରୁମାଲ ରୁଟି ଦେଖି ନାହାନ୍ତି ସେଗୁରା ବି ହେଇଥିଲା। ଆଉ ମୁଁ ଭାତ ଖାଇଲିନି। ରୁମାଲ ରୁଟି ରେ ଇଏ କରି ଖାଇଲି ଆଉ। ଆଉ ଗୋଟେ ବିବାହର ଭୋଜି ଅଛି ବୁଝିଲେ। ଆଉ ସେଠି ଖାଲି ଚାରି ଗୋଡିଆ ଆଉ ନ ଯୋଉ ଛେଳି ଛେଳି ଛେଳି ମାଂ ସ, ଆଉ କୁକୁଡ଼ା ମାଂସ, ସେଠିକି ଗଲିନି ଆଉ ବାପା ଯିବେ ଗଲିନି ସେଇଥିପାଇଁ ଆଉ।
କୋଉଠିକି କହିଲ ଏଇ ଆଖପାଖ ଗାଁ କି?
ଆଜ୍ଞା ଆଜ୍ଞା ଆମ ମାରେ ଯୋଉ ହାଟ ରେ ହାଟ ଆଗକୁ ଟିକେ ଆଉ। ହ
ତ ଆଗକୁ ଗଲେନି କଣ କଣ ଦେହ ପା ଖରାପ ହଉଚି ଆଇଁଷ ଖାଇଲେ ନା କଣ?
ଆଜ୍ଞା ମୁଁ ତ ଆଇଁଷ ଖାଉନି ଏ ସୁଧ ନିରାମିଷ ବୁଝିଲେ। ଆଉ ବାପା ଯିବେ ଆଉ କାଇଁ ମୁଁ ବେକାରିଆ ଅ, ଅସୁ ବେକାରିଆ ଯାଇକି ଇଏ କରିବି।
ଏ ଯେମିତି ଛେଚେଡା କିଛିଟା ଆଇଁଷ ମିଶିଲା ବି କିଛି ଖାଉନାହାନ୍ତି?
ନାଇଁ ନାଇଁ ଆ ସୁଧ ନିରାମିଷ ହେଇଯାଇଚି ଆଉ। ହନୁମାନ ମନ୍ଦିର ଅଛି ଯେହେତୁ ଆମର ବୁଝିଲେ। ଆ ଟୋଟାଲି କାଇଁକି ସୋମବାରେ ଖାଇବିନି ମଙ୍ଗଳ
ଶୁଣ ଶୁଣ ଏବେ ଖାଉନ ନା କେବେଠୁ ଖାଇଲେ ନାହିଁ?
ନାଇଁ ନାଇଁ ଛୁଆ ବେଳୁ ଖାଉନଥିଲି ବୁଝିଲେ। ଆଉ ମ ଝିରେ ଦି ତିନି ବର୍ଷ ହବ ଖାଇଲି। ଏ ଯୋଉ ଯେ ତେବେଳେ କୋରନା ଆଇଲା ସେତିକିବେଳେ ଯାହା ଖାଇଚି। ତାପର ତା ଦି ତିନି ବର୍ଷ ପରେ ବନ୍ଦ କଲି ବୋଲ ବମ୍ ନେଲାଠାରୁ ବନ୍ଦ କରିଦେଲି ଟୋଟାଲି ଆଉ।
ଓହୋ ଏଛ ତ କୋରୋନା ଆଇଲା କୁହନା କୁହନା ବହୁତ୍ ଆମର ସମସ୍ୟା।
ଆଉ ବିଭିନ୍ନ ଧନ ଜୀବନ ନଷ୍ଟ।
ଜନ ଜୀବନ ନଷ୍ଟ ଲକଡାଉନ ଆଉ ହ ଠିକ ସମୟରେ ଠିକ ଜିନଷ ଖାଇ ପାଇଲୁନୁ। ସିଏ ବି ଗୋଟେ ଦୁସ୍ତିରୁ ଭଲ କଥା ନହେଲେ ଏଇ ଯୋଉ ରୋଗର ସମସ୍ତ ବ୍ୟପ୍ ବହୁତ ମ ବପ ଯାହା ହଉ ଭଲ ହେଲା ଲୋକ ସବୁ ଘରେ ରହିକି ଯାହା ହଉ ରୋଗ ଟା ଟିକେ ଲୋକ ବି ସ-ଭଲ ଭାବରେ ଟୀକା ବି ନଲେ। ପଣନେଇଛନ୍ତି ଟିକା?
ଆଜ୍ଞା ନେଇଛୁଉ କଣ କରିବି ଦୁଇଥର ନେଇଛୁ ଆଜ୍ଞା ଆଉ।
ହଉ ଆପଣ ଆପଣ କୋଉଠି ଦେଇଥିଲେ ଆପଣଙ୍କ ଯୋଉ ଅଙ୍ଗନବାଡ଼ି କେନ୍ଦ୍ର ରେ ତ। ଅଙ୍ଗନବାଡି କେନ୍ଦ୍ରରେ ଆଇଥିଲେ ଟିକା ଦେଇଥିଲେ ନା ଆପଣ ଯଉ
ନାଇଁ ଆଜ୍ଞା ଆମେ ଯାଇଥିଲୁ ବ୍ଲକ୍ ଅଫିସକୁ ଆଜ୍ଞା।
ଓହୋ ହୋ ଆଉ ଆଉ ସେଟା ବି ନବା ଆବଶ୍ୟକ ତାର ଗୋଟେ ସାର୍ଟିଫିକେଟ ଦିଆହଉଥିଲା।
ଆଜ୍ଞା ଆଜ୍ଞା ସେ ପ୍ରମାଣ ପତ୍ର ଦିଆଯାଉଥିଲା ଯେ ଆମେ ଯୋଉ ଲମ୍ବା ଲାଇନରେ ଠିଆ ହେଲୁ ହଜାର ହଜାର ଲୋକ ଠିଆହେଇଥିଲେ ଆମ ସାଙ୍ଗେ ତାଙ୍କ ଭିତରୁ ବି କିଏ ତ ଥିବେ ନା ନାହିଁ କରୋନା ରୋଗୀ ଆମେ କଣ ଜାଣିଛେ କିଏ କାହାକୁ ହେଇଛି ରୋଗ?
ଆପଣ ଆପଣ ମାସ୍କ ବ୍ୟବହାର କରୁନଥିଲେ?
ଆଜ୍ଞା ଆଜ୍ଞା କହିଦେଇଥିଲୁ ମୁଁ ମୋର ମୁଖା ଦେଇକି ଯାଇଥିଲୁ। ଦେଲେ କଣ ଯେତେ ହେଲେ ତାର ଡର ରହୁଛି ସେଇଟାରେ ତ ଆଣିଥିବ ଆଉ ଲକ୍ଷ
ନାଇଁ ଦୂର ଆପଣ ଦୁ ଦୂରତା ଲମ୍ବନ କରିକି ଠିଆ ହେଲେ ନା ଆଉ କଣ ଏମି ପାଖ
ସିଏ ସେତେବେଳେ ଆଉ କଣ ଲକ୍ଷେ ଲକ୍ଷେ ଲୋକ ଠିଆ ହେଇଛନ୍ତି କିଏ କାହାକୁ ଆଉ ମାନୁଛି?
ବହୁତ ଅସୁବିଧାର ସମ୍ମୁଖୀନ ହଉଥିବେ ଆପଣ। ମୁଁ ତ ପ୍ରାୟ ଦେଖିଛି ସ୍କୁଲ କଲେଜ ବିଦ୍ୟାଳୟ ଆପଣ ଉପ ଯୋଉ ଉଚ୍ଚ ବିଦ୍ୟାଳୟ ସବୁ ବନ୍ଦ ଥିଲା। ଆ ଶିକ୍ଷାାନୁଷ୍ଠାନ ଆଉ ଯୋଉ ଆମର ଏଇ ଏ ଅଫିସ ଏ ସବୁ ତ ବନ୍ଦ ଦୋକାନ ଦୋକାନ ଗୋଟେ ସ ଗୋଟେ ଟଙ୍କାର ସମୟ ଥିଲା। ଏଇଠୁ ଏଇ ସମୟରେ ଖୋଲିବେ ନହେଲେ ନାହିଁ।
ଚାରି ଘଣ୍ଟା ଜମା ଖୋଲା ହୁଏ ତାପରେ ବନ୍ଦ ହୁଏ।
ହଁ ସେଇଆ ସିଏ ସମସ୍ତେ ଦୂରତା ଲମ୍ବନ କରି ଛିଡା ହବା। ଆଉ ମାସ୍କ ବ୍ୟବହାର କରିବା ଏମିତି ବଜାରକୁ କିଛି ନ କାମ ଥିଲେ ଆପଣ ବୁଲାବୁଲି କରିବାକୁ ଯିବେନି ବୋଲି ଆପଣଙ୍କୁ ପରାମର୍ଶ ଦଉଥିଲେ। ପାଖ ଥିବା ଲୋକ କି ଆମର ସମ୍ପୃକ୍ତ
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ଠିକ ଆଉ ଆଜ୍ଞା କଣ କୋଉଠଉଛି ଖାଇଯାଏ।
ନାଇଁ ଭୋଜି ଖାଇକି ଆଇଲି ଶୁଣନ୍ତୁ ଆମ ଗାଁରେ ଯୋଉ ଚାରି ଦିନ ହବ ଗୋଟେ ଭୋଜି ଥିଲା ସେଇଦିନ ଆମ ଗାଁ ରେ ଥିଲା କି ବାହାରେ ଥିଲା ଗାଁ ରେ ଖାଇଲି ବାହାରେ କିଛିଟା ଖାଇଥିଲି ଆଏ ଏ ଥଣ୍ଡା ଜାତୀୟ ଜିନିଷ ବି ଖାଇଥିଲି ତାପରେ ଆଉ ଗୋଟେ ଘରେ ଥିଲା ସେଇ ଚାରି ଗୋଡିଆ ହେଇଥିଲା ତାଙ୍କୁ ଖାଇଲା ପରେ ପେଟ ଫେଟ କାଲି ରାତିଠୁ ଭଲ ନାହିଁ।
ଖରାପ ଯାଇଛି ଆଉ।
ହଁ ଶୁଣ ଖରାପ ହେଇଯାଇଚି। ମୁଁ ଯଦି ଯିବି ହଁ ପାଇବା ମୁଁ ମୁଁ ଯଦି ଯିବି ଖାଇବାକୁ ସେ ତ ମୁଁ ସାଧା ତ ଖାଇପାରିବିନି। ଯାହା ହେଲେ ମଣିଷ ମାତ୍ରକେ ଲୋଭ ତା ପରେ ଖାଇଦେବି। ପୁଣି ଯୋଉ କଥା ଆଉ ସେଇ କଥା। ସମ୍ମୁଖ ଉପରେ ଆମର ଯିବାର ନାହିଁ କି ଖାଇବାର ନାଇଁ। ଘରେ ଯଦି ପଖାଳ ହେଇଚି ଶାଗ ପଖାଳ କି କଣ ଖାଇଦବା ଆପଣ ଭଲ ଶାନ୍ ନ୍ତି ରେ ଶୋଇପଡ଼ିବା ଭଲ।
ଆଉ ବନ୍ଧୁ ଆପଣ କାଳେ ମାଛ ଆଣିଚନ୍ତି। ଆଜି ତ ମାଛ ହେଇଥିବ ମାଛ ଭଜା ପଖାଳ ଭାତ ନାଦି
ହଁ ମାଛ ମାଛ ଭଜା ଅଛି କାଲି ସୋମବାର ଅଛି ଖିଆ ହବନି। ସେଇ ଯୋଗୁଁ ଆଜି ତ ଥାପି ମୁଁ ପାଞ୍ଚ ଖଣ୍ଡ ଖାଇ ସାରିଲିଣି ଏବେ ବି।
ଏ ଭଲ ପାଗ ବି ଦେଇଚି ବର୍ଷା ପାଗ। ଆ ପଖାଳ ଭାତକୁ ପଖାଳ ଏ ମାଛ, ଭାତ ପୁରା ନାଦିକି ଖାଇଦେବେ ଆଉ।
ଶୁଣନ୍ତୁ ଇଏ ଆମର ବରଫଦିଆ ମାଛ ନୁହଁ ଇଏ ହଉଚି ଦେଶୀ ମାଛ। ଆକୁ ପଇସାରେ ବି ଆମ ଠିକ ସମୟରେ ଆପଣ ଏଇ ଜିନିଷକୁୁ ପାଇବେନି।
ଠିକ୍ ଠିକ୍ କଥା ଠିକ୍ କଥା।
ଆପଣ ସବୁବେଳେ ସବୁ ସିଜିନ୍ ରେ ପାଇବେ କଣ କହିଲ? ସବୁ ସମୟରେ ବରଫ ଦିଆ ଏଟା କେବଳ ଏଇ କୋଉଠି ଆଖପାଖ ନଈ, ନାଳ କୋଉଠି କୋଉ ଧଳା ଧରା ହଉଚି ଆଉ ଧରା ହେଲେ ତାଙ୍କ ତମେ କିଣିକି ଆଣିବ। ଆମେ ତ ଯେଦେ ତୁ ଆଜି ଧରିଚୁ ତେ ଭଲ ଲାଗୁଚ ଆଉ। ବୁଝିପାଇ
ଓଃହ ସେଟା ବିି ଠିକ୍ କଥା ଦେଶୀ ମାଛ ଝୋଳ ଖାଇଚନ୍ତି ଆଜି ଆଉ।
ଓଃ ହଉ ଆଉ ଆଉ ଆପଣ ଏଇନା କଣ କରୁଚନ୍ତି?
ଆଜ୍ଞା ଏଇ ଭୋଜି ଯାଇକି ଆଇଲିି ଏବେ ଘରୁକୁ ଆସିଚି ଉଁ ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା ହଉଚି। ଆଉ କଣ? ଆଜ୍ଞା ଆଜି ବିଲୁରୁୁ ଆଇଲା ବେଳେ ବୁଝିଲେ? ଗୋଟ୍ ଆମ ଗାଁ ଆଜି ବିଲୁରୁ ଆଇଲା ବେଳେ ଆମ ଗାଁ ର ଗୋଟେ ଛି ମଶାଣି ପଡ଼ିଆ ଅଛି ତିନି ଛକି ଗୋଟେ ଅଛି ବୁଝିଲେ। ସେଇଠି ଏକ ଚାରି ଚକିଆ ଯାନ ଦ୍ରୁତ ଗତିରେ ଆସିକି ପୋଖରୀ ଭିତରକୁ ଗଡ଼େଇ ଦେଇଚି ତା ଯାନକୁ ଗଡ଼େଇ ଦେଇଚେନ୍ତି ବୁଝିଲେ?
ତା ମାନେ ସିଏ ଯିବା କଥା ଏଁ ବଜାର ଆଡ଼େ ସି ସିଏ ଏକର ପଟେ ପଶି ଯାଇଚି। ବାମ ପାଖେ କି ଡାହାଣ ପାଖରେ ପଶି ଯାଇଚି।
ପୋଖରୀ ଭିତରକୁ ଗଡ଼େଇ ଦେଇଚି।
ତାଙ୍କୁ କିଏ ସାହାଯ୍ୟ କଲେ। ସେ ବାହାରିଲା ନା ବାହାରିଲାନି?
ହଁ ଭାରିଲା ଆଜ୍ଞା ମୁଁ ଆଇଲା ବେଳକୁ ଦେଖିଲି ଆମ ଗ୍ରାମବାସୀ ମାନେ କିଛିଟା ଠିଆ ହେଇଥିଲେ। ଆଉ ଯୋଉମାନେ ଚଳଉଥିଲେ ଦୁଇ ବ୍ୟକ୍ତି ବି ସିଏ ଥି-ଥିଲେ ସେଠି।
ମନଦୁଃଖ କରି ବସିଥିଲେ ତା ର ବୋଧେ
ନା କିଛି ଅସୁବିଧା ଭସୁଦା ହେଇନି କିଛି ତ?
ନାଇଁ କାହାର କିଛି ଅସୁବିଧା ହେଇନି। କଣ ପାଇଁ କହିଲେ? ଗାଡି ଟା ଗଡିି ଯାଇଚି ସିଧା କାଦୁଅ ପୋଖରୀ ଭିତରୁ ବୁଝିଲେ? କେହି ସେଠି ଲୋକ ଫୋକ ନଥିଲେ ନହେଲେ ଗାଁ ଭିତରେ ହେଇଥିଲେ ଟିକେ ଅସୁବିଧା ହେଇଥାନ୍ତା ଆଉ।
ନା ବ ଯା ହଉ ଏତେ ତାଙ୍କୁ ଆମ ମନା କଲେଣି ଅତି ଦୁତ୍ ଦ୍ରୁତ ଗତିରେ ଆସିବା ଟା ମହାବିପତି ବୋଲି।
ଆ ଥିଲେ ବଡ ଭାଇମାନେେ ଥିଲେ ସେ କହିଥିବେ ମୁଁ କଣ ଆଉ ତାଙ୍କ ଉପରେ କହିପାରିବି।
ଆପଣ କୁହନ୍ତୁ ଆପଣ ଯେତିକି ଲେ ଆପଣ ଫଳକ ମରା ହେଇଚି ସେତିକି ଅନୁସାରେ ଚଲାନ୍ ଆପଣ ତା ଭିତରେ ଚଲାନ୍ତୁ। ସେତିକି ଚଲେଇଲେ ବି ଆପଣଙ୍କ କ୍ଷୟକ୍ଷତି ହେଇପାରେ। ତା ଭିତରେ ଚଲେଇଲେ ଆପଣ ନି ଦେଶ ସ୍ୱରଗତ ରହିବେ କାହାକୁ ସ୍ୱରଗତ ବି ଲୋକ ରହିଯିବେ ବୁଝିପାଇଲ ଆଉ ଜଣେ
ଗାଁ ମଝିରେ କଣ ଜୋରରେ ଦ୍ରୁତଗତିରେ ଚଲେଇବା କଥା କି? ସେ ବାହାର ଗାଁ ଛୁଆ ଚଲଉଛନ୍ତି ଆଜ୍ଞା ଆଉ କଣ କରିପାରିବୁ ଆମ ଗାଁ ଲୋକ କେହି କିଛି କହୁନାହାନ୍ତି।
ଏମିତି ବି କିଛି ଦିନ ତଳେ ହେଇ ସେ ଆମର ସେଇ ତିନି ଛକିରେ ଗୋଟେ ଆସିଥିଲା। ଚାରି ଚକିଆ ଯାନ ଗୋଟେ ଘରରେ ଗୋଟେ ଝିଅ ଟାକୁ ବାଡ଼େଇ ଦେଇଥିଲା।
ଆଜ୍ଞା ଆଜ୍ଞା ହଁ ଆଜ୍ଞା ଦେଖି ଦେଖିଛି। ଆଜ୍ଞା ମନେ ଅଛି ଯାଇଥିଲି ସେ ଖବର
ପାଇଥିଲେ ତ ମୁଁ କହିବା ମାନେ ସେ ସ୍ ସେମିତିଆ ଗାଡ଼ି ଆଜି ପଶିଯାଇଥିଲା କି?
ଆଜ୍ଞା ଆଜ୍ଞା ସେଇ ପୁରା ସେମତି ତ ଆଉ ଅବିକଳ ସେମତି।
ଓହ ଆପଣ ଟିକେ ସେଇଠି ରହିଥିଲେ ଭଲ ହେଇଥାନ୍ତା ବୁଝିପାରିଲେ।